ହ୍ୟାଲୋ ହୁଁ ଗୁଡ଼୍ ମର୍ନିଂ। କଣ ଖବର?
ତମେ।
ହୁଁ ମୁଁ ବି ଏଇଠି ଅଛି ଆଉ ମୁ ଯାଇନି କୁଆଡେ। ହଁ ବର୍ଷା ତ ହଉଛି ଆଉ କଣ କହିବି।
ବର୍ଷା ସରିଗଲା ଲୋକମାନେ ଚାଷ କରିବାକୁ ବାହାରିଲେ।
ହଁ ସମୟ ହେଲା ସେଇଆ ପାଖେଇ ଆସିଲେ ତ ସବୁ ସେଇଆ।
ହଳ ହେଲାଣି ଆମର ଏଆଡେ।
ହଁ ବି ଆମର ବି ଆଡେ ହେଲାଣି ବା।
ଆଉ ଖାଇଥିଲା କଣ?
ମୁଁ ଖାଇଥିଲି ଆଜି ସକାଳୁ ବରା ଇଟିଲ ତରକାରୀ।
ଆଉ କଲେଜ ଆଜି ଗଲନି ବୋଧେ।
ନା ଯିଏ ଆଉ କଲେଜ ଯାଇନି ସୋମବାର ନ ଯିବି ଯାଇକି ନା।
କାଇଁ ଆଉ ଯିବ କହୁନ ଦେହ ସବୁବେଳ ପାଇଁ ଭଲ ଅଛି।
ହୁଁ ଆଉ ସିଜିନ ହଁ ମୋର ବି ଭଲ। ଏ ସିଜିନ ଚେଞ୍ଜେ ହଁ।
ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ।
ଓହୋ।
ଦେଲା ତ ଥଣ୍ଡା ଜର ହବ ଆଉ କମ୍ପଲସରୀ ଆଉ
ହଁ ସେଟା ତ ନୂଆ କଥା ଆଉ କଣ ଏ ହବ ଏ ନାଇଁ ଏବେ ଭାରି ଜର ଟା ଯୋଉ ହଉଚି ଭାରି ଗୋଡ଼ ହାତବିନ୍ଧାଛିଟିକା ହଉଚି ସମସ୍ତଙ୍କର।
ଅ ହଁ।
ଡେଞ୍ଜର ବ ଜର ଟା ହଉଚି।
ହୁଁ।
ମେନ ଟିକେ ଇଏ ରହିଲେ ଆଉ ଥଣ୍ଡା ଫଣ୍ଡା ହବ ଜଗିବା କଥା ଆଉ
ଆଉ କୁଆଡେ ବୁଲାବୁଲି ହେଇନି, ଆଉ ଯାଇନ କୁଆଡ଼େ?
ଏଇ ଯୋଉ ପାଗରେ କୁଆଡେ ଯିବି ମୁଁ କୁଆଡେ ଯାଇନି ଘରେ ବସିଚି ବୋରିଂ ହେଇଗଲିଣିି।
ଅଁ ହଁ।
ଆଉ ତମ ତମେ ତ କଲେଜ ଯାଉଛ ଆଉ।
ଆ କଲେଜ ଯାଉଚୁ ବୁଲାବୁଲି ହଉଚି ଟିକେ ସିଆଡେ ଆଉ ।
ହଁ। ଆଉ ଆଉ କଣ ଖବର କୁହ?
ଭଲ ଖବର ଆଉ କଣ ଆଉ କଣ ଖରାପ ଖବର ହଁଅନ୍ତା।
ତ ମୁଁ ଥଣ୍ଡା ଫଣ୍ଡା ହେଇନାଇଁ ତ?
ନାଇ ନାଇଁ ଥଣ୍ଡା ଫଣ୍ଡା କିଛି ସେମିତି କିଛି ହେଇନି।
ଏମତିଆ ସିିଜିନରେ ବି ଲୋକମାନେ ଉୁଁ ବାହା ହଉଚନ୍ତି ମ୍ୟାରେଜ ପାର୍ଟି ଖାଲି
ହଁ ବା କାଲି ଆଉ ଉ ଶୋଇଥିଲି ରାତିରେ ବରଯାତ୍ରି ସବୁ ଯାଉ ଥିଲେ ହଉ।
ଆମର ଜଣେ ସାର୍ ଙ୍କ ମେରେଜ ବି କାଲି ହେଇଚି ଆମେ ଜାଣିନଥିଲୁ। ସିଏ ବି ଲେକ୍ଚର ସିଏମ ତାଙ୍କ ମ୍ୟାମ ବି ଲେକ୍ଚର।
ହଁ ଲଭ ମେରେଜ ହେଇଥିବ।
କେ ଜାଣି ଆମ ସାର୍ ଲଭ ମ୍ୟାରେଜ କରିଚନ୍ତି କି ଆରେଞ୍ଜ ନାଇଁ ହଁ ଲଭ ହିଁ ହେଇଥିବ ବା
ହଁ ଆଜିକାଲି ସବୁ ତ ସେଇଆ ହେ ଦଶ ପରସେଣ୍ଟ ଲୋକ ବୋଧେ ଉ ଆରେଞ୍ଜ ମ୍ୟାରେଜ ହଉଚନ୍ତି ନାଇଣ୍ଟି ପ୍ରସେଣ୍ଟ ସବୁ ଯାକ ଲଭ୍ ମ୍ୟାରେଜ।
ଓ ଆଉ ଦେଖିବାକୁ ଗଲେ ଲଭ ମ୍ୟାରେଜ ଭଲ। ସୁଣେଇବେ ଭଲ ନୁହଁ।
ଆଉ ଗେମ୍ ଫେମ କିଛି ଖେଳ ନା ତମେ?
ନା ନା ମୁଁ ଗେମ୍ ଫେମ୍ କିଛି ଖେଳେ ନାହିଁ ସେ ମଝିରେ ଖେଳୁଥିଲି ଗୋଟେ ଗେମ୍ ଯେ ଫୋନ ଏତେ ଜୋର ହାଙ୍ଗ ହେଲା ଯେ ସେ ଗେମ୍ ଛାଡ଼ିଦେଲି।
ହୁଁ ହୁଁ ତମକୁ କ୍ରିକେଟ ଭଲ ଲାଗେ?
କ୍ରିକେଟ ଦେଖିବାକୁ ଭଲ ଲାଗେ ବଟ ଖେଳିବା ଖେଳିବାକୁ ମତେ ବଲ ଲାଗ ଦେଖିଲେ ଡର ମାଡେ ନା। ମୁଁ ବଲ୍ ମୋ ପାଖକୁ ଆଇିଲେ ମୁଁ ବଲ୍ ଆଖି ବନ୍ଦ କରିଦେବି।
ଗୋଟେ ପରେ କେତେଟା ବଲ୍ କହିଲ?
ମତେ ଏମିତି କଣ ଭାବିଚ ଛଅ ଟା ବଲ୍।
ହ ଅ କାଲି କଣ ହେଇଚି
କାଲି ମ୍ୟାଚ ଥିଲା ବା ଦେଖୁଥିଲ ନା କଣ?
ହୁଁ କାଲି ଥିଲା ଇଣ୍ଡିଆ ଆଉ ଇଂଲଣ୍ଡ ଥିଲା ହେଲା ଟି ଟ୍ୱଣ୍ଟି ଆଇ ଏସ ସିରିଜ ଭଳିିଆ ଗୋଟେ ମ୍ୟାଚ ଆଉ ହେଲା। ଭୈଭ ଭୈଭବ ସୂର୍ଯ୍ୟବଂଶୀକି ଖେଳଉନାହାନ୍ତି ଭୈଭବ ସୂର୍ଯ୍ୟବଂଶୀ କହୁଚନ୍ତି ଆଉ ଓ ଆମେରିକା ୟାଙ୍କୁ ଖେଳିବାକୁ ଟାଇମ ଦବ ଦବୁନି ସମୟ ଆସିଲେ ତାଙ୍କୁ ଚାନ୍ସ ଦବୁ ଖେଳିବାକୁ ଆରେ ପନ ତମେ ତ ଖେଳି ଖେଳିକିନା ଏତେ ବଡ ବଡ ମାନେ ଟ୍ୟାଲେଣ୍ଟ ହେଇକିନା ମାନେ କହୁନି ଟ୍ୟାଲେଣ୍ଟ ନୁହଁ ଏତେ ଭଲ ଖେ ଖେଳିକିନା ବି ତମେ ଉ ହରଇ ପାରୁନ ଆୟର ଆୟାରଲାଣ୍ଡ କୁ ହରେଇ ପାରୁନ ଇଂଲଣ୍ଡ ହରଇ ପାରୁନ କାଲି ଖାଲି ବର୍ଷା ଯୋଗୁ ବନ୍ଦ ହେଇଯାଇଛି ଅବଶ୍ୟ ଯଦି ହେଇଥାନ୍ତା ସେମାନେ ଯଦି ବ୍ୟାଟିଂ କରିଥାନ୍ତେ ହଁ କଣ କୁହା ହେଇଥାନ୍ତା। ଛାଡେ ମାନେ ଟୋଟାଲି ଝାବଡ଼ ଭଳିଆ ଖେଳୁଛନ୍ତି ତା ଦେହରେ ପୁଣି ଏତେ ତାର ଟ୍ୟାଲେଣ୍ଟ ଅଛି। ଏତେ ବଢିଆ ପରଫମାନ୍ସ କରୁଛି ତାକୁ ଖେଳଉନାହାନ୍ତି କଣ କହିବ କହିଲ ତାଙ୍କୁ।
ହଁ ହଁ ସେ ଛୁଆ ଟା ଭାବିକି ଖେଳଉନାହାନ୍ତି ଆଉ। ତାପରେ ଆଜିକାଲି ସବୁ ଜିନିରେ ପଲିଟିକସ ପଲିଟିକ୍ସ ଅଛି ତ ସବୁ ଅଛି।
ହଁ ସେଇଟା ବି ଠିକ କଥା ଇଏ ପଲିଟିକସ ଯୋଉ ପୁରରେଇକ କି ନା ତାକୁ ଖେଳଉନାହାନ୍ତି ମତେ ଯାହା ଲାଗୁଛି। ଅ ଅ ବେଶୀ ଭାଇରାଲ ହଉନାହିଁ ଏଇଭଳିଆ ଆଉ। ସବୁଆଡେ ପଲିଟିକ୍ସ ସବୁଆଡେ ପଲିଟିକସ।
ହଁ ବା ପଲିଟିକସ ଦେଖୁଛ ଗାଁ ଗାଁ ରେ ପଲଟିକ୍ସ ଆଉ ପଲିଟିକସ କଥା କ କଣ କରୁଚ?
ତାକୁ ସେଇ ଯୋଗୁ ହିଁ ଖେଳେଇବାକୁ ଚାନ୍ସ ଦଉନାହାନ୍ତି।
ଖେଳେଇବେ ଆଉ ସେଟା ତାଙ୍କୁ ଇଏ ହେଲେ ଖେଳିବ ଆଉ। ଛୁଆ ଟାକୁ କିନ୍ତୁ ଭଲ ଖେଳେ।
ବହୁତ ବଢିଆ ଖେଳେ ନର୍ମାଲ ନା ବହୁତ ବଢିଆ ଖେଳେ ବଢିଆ ଟ୍ୟାଲେଣ୍ଟତାର। ସେ କଣ ହେଇଛି କହିଲ ମତେ ଯାହା ହଉଛି ଏଇ ଯୋଉ ଗୌତମ ଗମ୍ଭୀରୀ ଯୋଉ ଆମର ହେଡ କୋଚ। ତା ଏଗନେଷ୍ଟ ରେ ଯିଏ ଅଛି ସିଏ ବୋଧେ ଭୟବବ ସୂର୍ଯ୍ୟବଂଶୀ ତାଙ୍କ ସାଙ୍ଗେ ଟିକେ ଭଲସେ ମିଶେ। ଏ ଗୌତମ ଗମ୍ଭୀର ବୋଧେ ସେଇ ସକାଶେ ତାକୁ ଚାନ୍ସ ଦଉନି।
ଅ ସେଇୟଆ ହେଇଥିବ ଆଉ ଏ ଅପୋଜିଟ ପାର୍ଟି ସହ ମିଶିଲା ବେଳକୁ ତାର ରାଗ ହେଇଯାଉଥିବ ଦେନ ତାପରେ ଇଆକୁ ଖେଳ
ହୁଁ ଆମର ମେଣ୍ଟର ଏମସ୍ ଧୋନି ହେଇଗଲା ଜଣିଚ
ହଁ ବା ମୁଁ ଜାଣିଛି କାଲି ଶୁଣିଥିଲି। ଭଲ ହେଲା ମେଣ୍ଟର ଏମ ଏସ ଧୋନି ହେଲା। ଆଉ ଅଳ୍ପ ଦିନେ ଆମ ଧ୍ୱନି ଟିକେ ଇଏ ହେଇଯିବ ଆଉ।
ହୁଁ ସେ ଭଲ ହେଲା ଆକଚୁଆଲି ଏମ ଏସ ଧୁନି ଗୌତମ ଗମ୍ଭୀର କହିବ ମୋର ଯୋଉମାନେ ଭଲ ମୁଁ ସେଇମାନ ଚାଁସେ ଦେବି।
ଆର୍ ଗୌତମ ଗମ୍ଭୀର ଜମା ହସେଇ ନାଇଁ ମାନେ ଏମିତିଆ ମୁହଁ କରୁଥିବ ମୋର ଇଚ୍ଛା
ଗୌତମ ଗମ୍ଭିର ମୋ ସାଙ୍ଗେ ଯିଏ ଭଲ ମୁଁ ତାକୁ ଚାନ୍ସ ଦେବି ଆଉ ଯଦି ତିନିଟା ଚାରିଟା କି ପାଞ୍ଚଟା ମ୍ୟାଚ ହେଲା ତୋତେ ଡ୍ରପ୍ କରିକି ଆଉ ଜଣଙ୍କୁ ଚାନ୍ସ ଦେବି ଯଦି ଆଉ ଜଣ ମୋ ସାଙ୍ଗରେ ଭଲ ଥିବ। ତାର ଏମତିଆ ଗୁଣ ଏ କିନ୍ତୁ ଧୋନୀ କହିବ ଉମ ତୋର ଯଦି ଇ ହ ଭଲ ପରଫମାନ୍ସ ଅଛି ଟ୍ୟାଲେଣ୍ଟ ଅଛି ତାହେଲେ ତୁ ଖେଳେ କିଛି ଅସୁବିଧା ନାହିଁ।
ଓହୋ ଏ ଏଇଟା ଭଲ ନା ପରଫମାସ ମର ଚ ମୁଁ ଖେଳିବି ଆଉ ନାଇଁ ତମେ ସପଟିଙ୍ଗ ଯଦି ଦେଇଦବ ଆ ଖେଳୁ ତମ ଖେଳ ସେଇଟା କେ କେମିତି ହବ ସମ୍ଭବ
ହୁଁ।
ହେତିପାଇଁ ଭଲ ଲାଗେନି ବିରକ୍ତି ଲାଗି ମତେ। ଆଁ ଛାଡ଼ ଯାହା ହଉ ଚାଲିଛି ତ ଆଉ। ଆଉ ଅତ ଦିନ ବିରାଟ କିଙ୍ଗ ବାହାରିବେ ଆମର ଆଉ।
ଏଇ ଦୁଇ ହଜାର ସତେଇଶ ରେ ୱାର୍ଲଡ କପରେ ରିଟାୟାରମେଣ୍ଟ ନେବେ ପା।
ଏଇ ସତେଇଶି ରେ।
ହଁ।
ହ ଆଉ ବର୍ଷେ ଅଛି
ସିଏ ରୋହିତ ଶର୍ମା ବୁମରା
ଓ ହଁ, ତମକୁ କିଏ ଭଲ ଲାଗନ୍ତି ଅଧିକ?
ମତେ ଏମ ଏସ୍ ଦୁନି ଭଲ ଲାଗନ୍ତି।
ହଁ ମୋର ବି ଏମ ଏସ ଧ୍ୱନି।
ଭଲ ଆଉ।
ସମ ତୁ ଙ୍କୁ ସପୋର୍ଟ କରରେ ମତେ ଯେତେବେଳ ସେତେବେଳେ ଧୋନି ହାରିଯାଏ ମୁ ମନ ଦୁଃଖରେ ମୁଁ ଆଉ ଗୋଟେ ଟିମ କୁ ସପୋର୍ଟ କରେ।
ଅ ହ। ଆଉ କଣ କହୁନ, ତମର କଣ ଖିଆ ପିଆ ହେଇଥିଲା?
ମୁଁ ଖାଇଥିଲି ଆଜି ମ୍ୟାଗି।
ମ୍ୟାଗି ଖାଇଥିଲ?
ତମେ ନା କହିଥିଲ କହିଥିଲ। ଆଉ କଣ, ମ୍ୟାଚ ହେଇକି କେତେ ଦିନ ଯାଇ ଚାଲିବ?
ହଁ ଏବେ ଅଛି ଚାଲିବ ଏମିତି ସିରିଜ ଆଉ। ଚାଲୁଛୁ ଏ ବର୍ଷା ଦିନ ବି ଆଇିଲଣି ଚାଲୁ ଆଉ କୋଉଠି ବର୍ଷ ନ ହେଲେ ବନ୍ଦ ଏମିତି ଆଉ କଣ। ଏଇ ଆକ୍ଚୁଆଲି ଏବେ ସବୁ ଯୋଉ ଖେଳ ହଉନାହିଁ ଏ ସବୁ ଦୁଇ ହଜାର ଅଠ ଅଠେଇଶ ପାଇଁ ପ୍ରିପେୟାର ହଉଛନ୍ତି ଦୁଇ ହଜାର ଅଠେଇଶି ପାଇଁ।
ଅହୋ।
ଏବେଠୁ ଏମାନେ ଏମିତି କଣ୍ଟ ଅଲଗା କଣ୍ଟ୍ରିଙ୍କ ସାଙ୍ଗରେ ଖେଳି ଖେଳି ଖେଳି ଖେଳି ପ୍ରାକ୍ଟିସ କରିବେ ନିଜ ଦେଖିବେ ଆମର ଯୋଉ ପ୍ଲେଂ ଏଶ୍ ଇ ଏଗାର ଜଣ ଖେଳନ୍ତିନି ନାଁ ପ୍ଲେଇଙ୍ଗ ଏକ ସାଇନ ଯେତେ ଜଣ ରହିବେ ମାନେ ସେମାନେ ଅ ତାଙ୍କ ଗ୍ରୁପ ମାନେ ତାଙ୍କ ମେମ୍ବର ଭିତରେ ସେମାନେ ସବୁ ଭଲ ଜିନିଷ ସେୟାର କରିକିନା ଭଲ ସେ ଖେଳି ପାରୁଛନ୍ତି ନା ନାଇଁ ସେଇଥିପାଇଁ ଏବେଠୁ ଏମିତି ପ୍ରିପାର ହଉଛି। ବାଇଚନ୍ସ ସତ କଥା କିନ୍ତୁ ଭୈଭବ ସୂର୍ଯ୍ୟବଂଶୀ କି ଯଦି ଥରେ ଚାନ୍ସ ମିଳିଗଲା ଖେଳିବାକୁ ମାଡ଼ ଯଦି ମାଇଲା ଆଉ ସି ବସିବନାହିଁ।
ନା ଈଶାନ କିଶାନ ବି ଭ ଏଇ ଯୋଉ କୁହନ୍ତା ନା ସେ ଇଏ ନା କଣ ମନେ ପଡ଼ୁନି। ଗିିଲ ଗିିଲ୍ ଗି ଗିିଲ୍ ଖେଳୁଛି?
ନାଇଁ ନାଇ ଗିଲ ଖେଳୁ ନହିଁ ଶ୍ରେୟସ ଆୟାର ଖେଳୁଛି।
ଓହୋ ଗିଲକୁ ବି ଚାନ୍ସ ଦେଇନାହାନ୍ତି।
ନା ଯଦି ଏ ଯୋଉ ସିରିଜ ଟା ଆଉ ଯୋଉ ଚାରିଟା ମ୍ୟାଚ ଅଛି ଯଦି ଇଏ ଯଦି ହାର ଗଲା ଯଦି ଇଣ୍ଡିଆ ହାରିଗଲା ଶ୍ରେୟସ ଆୟା ଆମର କ୍ୟାପ୍ଟେନ ଅଛି ତାକୁ ବାହାର କରିଦେଇକିନା ବୋଧେ ଗିିଲ କି ରିଷଭ ପନ୍ତ କ୍ୟାପଟେନ କରିବେ ଯାହା ଲାଗୁଛି ମତେ।
ଏବେ କେଇଟା ମ୍ୟାଚ ଜିତିଲେଣି ନା ନାଇଁ।
ଆ ତିନିଟା ମ୍ୟାଚ ହେଇଛି ଖେଳ ହେଲା। ତିନିଟା ମ୍ୟାଚ ରେ ଗୋଟେ ମ୍ୟାଚ ବର୍ଷା ଯୋଗୁ ବନ୍ଦ ହେଇଗଲା କାଲି ଯୋଉଟା। ଆଉ ଦିଟା ମ୍ୟାଚ ଏକ ଦିଟାକ ହାରିଛି ଇଣ୍ଡିଆ।
ଛି ଛି ଛି ଛି ଛି।
ସିଏ ଏଇ ସିରିଜ ରେ ସେ ସିରି ଆୟରଲା୍ୟାଣ୍ଡ ସାଙ୍ଗରେ ଦିଟା ମ୍ୟାଚ୍ ଥିଲା ଦିଟାକ ମ୍ୟାଚ୍ ହାରିଗଲା ସେ ସିରିଜ ରେ ସେମାନେ ଜିତିଗଲେ ଚମ୍ପି ନେଇଗଲେ ଆଉ ଏ ଯୋଉ ଏବେ ଯୋଉ ସିରିଜ ଚାଲିଛି କାଲି ଏକ ତାରିଖ ଠାରୁ ଉଣେଇଶ ତାରିଖ ଯାଏ ଏମିତି ଯୋଉ ପାଁ ପାଞ୍ଚଟା ଖେଳବ ପାଞ୍ଚଟାରୁ ଯିଏ ଅଧିକା ଜିତିବ ସେଇ ଚମ୍ପି ମ୍ପିଆନ ହବ ଯିଏ ହାରିବ ଲୁଜର ଆଉ କଣ ଆ ଯଦି ଇଣ୍ଡିଆ ହାରିଗଲା ତାହେଲେ। ଏନ ଆଉ ଶ୍ରେୟର ଆୟର ଆଉ କ୍ୟାପଟେନ ହବନହିଁ।
ଓହୋ ଦେଖାଯାଉ କଣ ହଉଛି ଆଉ ଏଇଥର ଯଦି ଇଣ୍ଡିଆ ହାରିଲା ଇଏ କ୍ୟାପଟେନ ହବନି ଆଉ ନାଇଁ।
ନା ନା।
ହ ସମସ୍ତଙ୍କୁ ଚାନ୍ସ ଦବା କଥା ଆକଚୋଲି ମାନେ ଭଲ ଖେଳୁଛନ୍ତି ତାଙ୍କୁ ଚାନ୍ସ ଦବା କଥା।
ପଲିଟିକ୍ସ ବା କହୁଛ
କଣ କରିବା ଆଉ ଆଜିକାଲି ପଲିଟିକ୍ସ ହେଲା ଫେମସ୍। ଦେଖୁ ଖାଲି ଟା ରେ ଏକ୍ଜାମ ପେପର ଲିକ୍ ହେଇ ଯାଉଚି ନିଟ୍ ପେପର ଆଉ ଆଉ କଣ କହିବା କ? ଏକ ମାସ ତ୍ର ସି ର ପେପର କେବେ ଲିକ୍ ହୁଏନି କେବେ ଶୁଣିଚ?
ନାଇଁ ହଉଥିବ କିଛି କଣ ମାନେ ନାହିଁ।
ନାଇଁ ନାଇଁ ତାର ଲିଇକ ହୋଏନି ଯେତିକି ଜାଣିଚି ନା, ଜମା ନୁହ।
ନିଟ ର ବି ହୁଏନି ନିଟ ର ହଉଚି ମାନେ ସେଇଟା ନ ହଉଚି ବୋଲି ମାନେ ଅଛି?
ହଁ, ନାଇଁ ମୁଁ ଯେତିକି ଜାଣିପାରେ କେବେ ତାର ଲିକ୍ ହେଇନାହିଁ ଆଉ ତମେ
ବେ ଟ୍ରାଇ କିନ୍ତୁ ଲିକ୍ ହେଉନଥିବ ବୋଲି କଣ ମାନେ ଅଛି?
ହଁ, ସେ ବି ଗୋଟେ କଥା ହେଇଥିବ ମୁଁ ଯେତିକି ଜାଣିଚି ଜାଣିଚି ଆଉ ଯଦି ହେଇଯାଇଥିବ କେବେ ମୁଁ ଜାଣିନଥିବି
ହୁଁ। କାଲି ମୁଁ ଆମେ ଘରେ ରାତିରେ ଶୋଇଥିଲୁ ରାତିରେ କରେଣ୍ଟ ପଳେଇଲା।
କାଇଁ କାଲି ତ ପାଗ
ସମସ୍ତଙ୍କର କରେଣ୍ଟ ଅଛି ଆମର କରେଣ୍ଟ ନାଇଁ ଦେଖିଲା ବେଳକୁ ସକାଳକୁ ସେ ଅଟୋମେଟିକ ଆଇଲା । ପାଣି କୋଉଠି ଲିକେଜ ଭଳିଆ ମାନେ ହଉଥିଲା ବେଲି ସେଇ ସକାଶେ ଆଉ କରେଣ୍ଟ ଆସୁନଥିଲା । ମ ଯାହା ଲାଗୁଚି ଆଉ
ଓହୋ। ହେଇଥିବ ଯଦି ଲାଗି ଯାଇଥିବ।
ହୁଁ ହୁଁ ହୁଁ।
କି କଣ ପାଗ ଘରେ ଦେଲେ ବିନା ଫ୍ୟାନ ରେ ଶୋଇ ହବନି।
ଓ ହୋ।
ଯୋଉ ରେଟ୍ ରେ ଗରମ ବି ଟିକେ ଲାଗୁଚି ତା ଫ୍ୟାନ୍ ଟିକେ ବୁଲିଲା ବେଳକୁ ଥଣ୍ଡା ଥଣ୍ଡା ଲାଗୁଚି ଭଲ ଲାଗୁଚି।
ହଁ।
ଏମିତି ଆଉ କେତେ ଦିନ ପାଗ ଦବ କେଜାଣି ଖରା ଟିକେ ଆଉ ନାହିଁ?
ଏ ବେଙ୍ଗ ମାନେ ଯୋଉ ରେଟରେ ବୋବଉଚନ୍ତି ଏମିତି ଅତାସିଆ
ଏ ବର୍ଷା ଦିନ ହେଲେ ସେଇଆ ସବୁ ବେଙ୍ଗ ସବୁ ସେମିତି ବୋବେଇବେ ଆଉ।
କାନ ଅତରା ଫଟେଇ ଦଉଚନ୍ତି। ମୁଁ କାଲି ଶୋଇଥିଲି ଏତେ ଜୋରେ ବେଙ୍ଗ ବୋବେଇଲେ ଯେ ଲାଇନ ପଳେଇଥିଲା। ଲାଇନ ଯାଇଥିଲା ପୁଣି ଆଇଲା ଆମର ଆଉ ପଲେଇଥିଲା ବେଙ୍ଗ ଯୋଉ ବୋବା ଯେମିତି ସତରେ ତାଙ୍କର ଗୋଟେ ମିଟିଂ ହଉଚି।
ବେଙ୍ଗ ମାନଙ୍କର ବି ମିଟିଙ୍ଗ ହଉଚି।
ହଁ, ବା ମଣିଷ ମାନଙ୍କର ମିଟିଂ ହଉଚି ତାଙ୍କର ମିଟିଂ ହଉନଥିବ?
ଆଉ ଖରାବେଳେ କଣ ଖାଇବା ପିଇବା?
ହୁଁ ଖରାବେଳେ କଣ ସେ ଭାତ, ଡାଲମା କଣ ଏମିତି ବନିବ ବୋଉ ଆଉ।
ଓ ହୋ।
ତମର କଣ ହବ ଖାଇବା ପିଇବା?
କେଇଜାଣି ମୁଁ ଜାଣିନି କଣ ହବ ଯାହା ହବ ଖାଇବି।
ଓ।
ଆଉ ତମେ ଫ୍ରି ଫାୟାର ଖେଳ?
ତମେ ଫ୍ରୀ ଫାୟାର ଖେଳନା କଣ?
ନାଁ, ନାଁ ମୁଁ ଖେଳେ ନି।
କଣ କହୁଚ?
ଆ?
ତମେ ଫ୍ରି ଫାୟାର ଖେଳ ନା?
ନା ବା ମୁଁ ଖେଳିନି ମୁଁ ପଚାରୁଥିଲି ତମକୁ?